ହାଲୋ। ଶୁବୁଚି? ହଁ ମୁଁ କହିଲି କଣ, ଏବେ ଆମେ କଥା ହଉଚେ କଥା ହେଇଯିବା, ପୁଣି ରହିଲେ ହ ନାଇଁ ଗ୍ୟାପ ନେଇଗଲେ ଗଲା। ଫୁଣି ତାପାଇଁ କେତେ କଣ।
ମାନେ କଥା ଚାଲିଥିବ ମାନେ, ଚାଲିଥିବ।
ହୁଁ, ସେ ଦୌଡ଼ ଦୌଡ଼ି ପା।
ହଁ ବା କୁହ ନା, ସେ ସିଆଡେ ଦୌଡା ଦୌଡି ହଇରାଣ ପୁଣି ପଣ୍ଡା ସାର ଙ୍କୁ କହିଲୁ, ପଣ୍ଡା ସାର୍ ତାପରେ କ ଯାଇକି ଆମକୁ ଯାଉ ହଉ, ସେ ପଣ୍ଡା ସାର ଟିକେ ପୁଜିଲେ ବୋଲି, ନହେଲେ ସେ ଛୁଆଗୁରା ସବୁ ହଇରାଣ ହେଇଥାନ୍ତେ। ଏ ପାଗଳ ଗୁରା, ତମେ ଟିକେ ଜଲଦି ଆସିବନି ନା?
ସେଇଆ।
ସେମାନେ ତ ଭୁବନେଶ୍ଵର ଆସିଲେ, ଠିକ ଅଛି, ତମେ କ ଶୋଇଥିଲ ଘରେ ସବୁ? ସିଏ କହୁଚି ମୋ ଭାଇ ନାଇଁ, ମୁଁ ଆଉ ଗୋଟେ ଭାଇ ସାଙ୍ଗରେ ଯିବିସ୍। ସିଏ ଆସୁ, ଇଏ ସିଏ, ଏମିତି ଚାଲିଚି ଆଉ, ତାପରେ ସିଏ ସେଠି ଦେଇକି, ସାର୍ ଙ୍କୁ କହିକି ଆସିଲୁ ତାପରେ ଆମେ ପଡେଇ ଆସିଲୁ, ଏଇ ବୁଲାବୁଲି ଟିକେ କଲୁ, ତାପରେ ଖାଇ ପିଇକି ଅପଟାଉନ ଯାଇଥିଲୁ। ହେଲା, ତିନିଘରିଆ ଆମେ ସବୁ ଯାଇଥିଲୁ, ଖାଇ ପିଇକି ସେଠୁ ଆଇଲୁ। ନା, ଫୁଣି ତ ପନ୍ଦର ଦିନ ପରେ ଯିବାକୁ ପଡିବ ଆଉ।
ହଁ।
କାଲି ବହୁତ ପିଲା ଆସିଥିଲେ, କେତେ ସାଙ୍ଗମାନଙ୍କୁ ଦେଖିଲୁ, ହଷ୍ଟେଲ ପିଲା କେତେ ପିଲାଙ୍କୁ ଦେଖିଲୁ, ମୋ ରୁମେଟକୁ ଦେଖି ଦେଖିଲି, ହେଲା, ଆହୁରି କେତେ ପିଲା ବହୁତ ପିଲା ତ ଆସିଥିଲେ ଆଉ। ସୂଚି କଣ କଲା କେଇଜାଣି, ମୁଁ ତାକୁ ପଚାରିନି ତ। କାଲି ସେମାନେ ବି ସବୁ ଦେଖା ହେଇଥିଲେ।
ହଁ, ସେମାନେ ବି କାଲି ସବୁ ଯାଇଥିଲେ।
ହୁଁ, ସେମାନେ ସବୁ ଦେଖା ହେଇଥିଲେ। ମୁଁ ଆଉ ତାକୁ ପଚାରିନି, ସେ କଣ କଲା, କହୁଥିଲା ପକେଇଲା କିି ନାହିଁ, ମୁଁ ଆଉ ଜାଣିନି।
ହୁଁ।
ପ୍ରାୟତଃ କିଛି ଛୁଆ ପକେଇ ନାଆନ୍ତି।
ମୁଁ ବି ଆଉ କଥା ହେଇନି।
ନା ମୁଁ ବି ଆଉ କଥା ହେଇନି କି କଲ ଫଲ ବି କରିନି। ମେସେଜ ଟିକେ କରେ କଥା ହେଇଯାଏ ନନେ ଆଉ ମେସେଜ ଫେସେଜ ବି କନି। ଏଇ ବ୍ୟସ୍ତ ରହିଗଲା ଠୁ ଆଉ କରି ହଉଚି ନା।
ହୁଁ।
ଏ ଟିକେ କଲ ରେ କଥା ହେଇ ବଲେ କଥା ହେଇ ବୋଲି କା ସାଙ୍ଗରେ ଆଜ ଯାଏଁ କଥା ହେଇପାରନି। ଇଏ ଇଏ ମେସେଜ କରୁଚି କଥା ହବା କଥା ହେଲାଳୁ ସିଏ କୁଆଡେ ପୁଣି ଗାଏପ। ମୁଁ ମେସେଜ କଲା ବେଳକୁ କଥା ହବା ହଁ କହିଦବ ଆଉ ଟିକେ ପରେ। ସଇଲା କିଏ କୁଆଡେ ପରେଇଲା ହଁ ବା ତମର ତ ଏବେ ମୋର ତ କେବେଠାରୁ ହେଲାଣି।
ହଁ।
ଏପର୍ଯ୍ୟନ୍ତ କମ୍ପ୍ଲିଟ ହେଇନି। କମ୍ପ୍ଲିଟ କରିଦେଲେ ଗୋଟେ ଜାଣନ୍ତା ଆଉ କିଛି ଦିଅନ୍ତେ କି କଣ। ହୁଁ।
ରବିବାର ଭିତରେ କମ୍ପ୍ଲିଟ୍ କରିବାକୁ କହିଛନ୍ତି ଚାରି ଦିନ ଦ ଦିନସ କହିଲେ କମ୍ପ୍ଲିଟ୍ କରିଦେବା।
ହଁ କମ୍ପ୍ଲିଟ କରିଦେଲେ ଯିବ। ଆମର ବୋଧେ ଏଇ ନା ତିନିଥରକୁ ପଇଲାଣି ନା।
ହଁ।
ବନ୍ଦର ଗଲାଣି କଥା ହେଇ ଗଲେ ଯିବ ଆଉ ଆ ଶହେ ଅଶୀ ମିନିଟ ବା କମ୍ପ୍ଲିଟ କରିବାକୁ ପଡିବ।
ଟୋଟାଲ ଶହେଅଶି ମିଣ୍ଟ ମାନେ ତିରିଶ ଟା ବା।
ତିରିଶ ଟା ନା? ତିରିଶ ଟା କେମତି ଏଇ ଇନକମିଙ୍ଗ ଆଉଟ ଗୋଇଂଗ ଦିଟା କ ମିଶେଇକି ଗଳେ ଶହେ ଅଶୀ ମିନିଟ।
ଓହୋ ତାହେଲେ ହେଇଗଲେ
ହେଲା ତାର ଏକ ହେଇଗଲେ ହେଇଯିବ। ତମେ ବି କଲ କଲେ ମୁ ସେଇଟା କାଉଣ୍ଟ କରିବେ ହେଲା। ସେଇଠି ଯେତିକି ଟାଇମ୍ କ ଥା ହେବା ଆଉ ମୁଁ ବି କଲ୍ କଲେ କଥା ହେଇ ହବ ସିଏବି ସେଟା ବି କାଉଣ୍ଟ ହବ। ଭଲ ଏମିତି ହଉଚି ନହେଲେ ଜଣେ ତୁ କେତେ କେତେ ଶହେ ଅଶୀ ମିନିଟ୍ କରୁଥିବୁ କେତେ ଜଣ
ସେଇପା।
ଶହେ ଅଶୀ ମିନିଟ୍ ହଉଥିବ ହଉନଥିବ ପୁଣି ଯୋଉ ଏବେ ଯୋଉ ନେଟୱାର୍କ ପ୍ରୋବ୍ଲେମ ରହୁଚି।
ସେଇଆ। ମଜା ହଉ ଏବେ ଟିକେ ହଉଚି। ସେଦିନ ଯୋଉ ତମ ସହିତ ସେକେଣ୍ଡ ଥର କଥା ହେଲି ଆଉ ହେଲା ହଉନଥିଲା ମୁଁ କହିଲି ନେଟୱାର୍କ ସବୁ ଆଉ।
ହଁ ହୋ ପୁଣି କହୁଥିଲ ସାର୍ଙ୍କୁ କହିବ ବୋଲି କହିଥିଲ।
ମୁଁ କିଛି କହିଲିିନି ପାଇଁ ନେଟୱାର୍କ ଇସୁଥିଲା ଆଉ କଣ କହମି ସାର୍ ଙ୍କୁ। ମୁଁ ସେଥିପାଇ କହିଲିନି ଯାହା ହଉ ହେଲା ପୁଣି।
ସାର୍ ତ ସେଇୟା କହିବେ କି ଅପେକ୍ଷା କର ହେଇଯିବ ହେଲା। ଏଇଭଳିଆ ସବୁ କଥା ଆଉ ବି ବାହାରେ ବି ଏବେ ଯାଇକି କଥା ହେଇ ହବନି ବର୍ଷା ବର୍ଷା ହଉଚି
ସେଇଆ ବାହାରକୁ ତ ମୁଁ କଦାପି ଗପିବା ପାଇଁ ମୋର କିଏ ଯିବ।
ହଁ ସେଟା ବି ଠିକ୍ କଥା ମୁଁ ମୁଁ କଣ ସନ୍ଧ୍ୟା ବେଳେ ଟିକେ ଭାବେ କି କହିବି ଯିଏ ବି ହଉ ସନ୍ଧ୍ୟାବେଳେ ଟିକେ ହେଲେ କ କଥା ହେଇଗଲ ଛାତ ଉପରକୁ ଯାଇଁ କଥା ହେବ ଏବେ ପୁଣି ବର୍ଷା ଦିନ ହେଲାଣି ଆଉ ତ କୋଉଠି କଥା ହେବିନି ଯାହା ହବୁ ଘରେ।
ହଁ।
ବାହାରୁକୁ
ମୁଁ ତଥାବି ନେଟୱର୍କ ଇସୁ ହଉଥିଲା ବୋଲି ଟିକେ ଛାତ ଉପୁରୁକୁ ଯାଇଁଙ୍କି ଇଏ କଥା ହେଲି ହେଲେ ଛାତ ଉପର ଗଲାଆଳକୁ ଗରମ ହ
ଟିକେ ତ କଷ୍ଟ ସହିଆକୁ ପଡିବ ନା?
ହଁ ସହିଆକୁ ସେଇଥିପାଇଁ ସହିଆକୁ ପଡିବ ହଁ ହଁ
ହୁଁ ତମେ ଦେଖ ଆଗୁକୁ କଣ କରିବ କଣ କହିଲ?
ଆଁ ହଁ। ଆମେ ବି ଯାଇଥିଲୁ ପଅରଦିନ ଚାରି ଜଣ।
ଆଚ୍ଛା।
ଶ୍ରାବଣୀ, ମୁଁ ଆଉ ସୁମନ, ମଧୁ ଯେ ଆଉ ହେଲା ସୋମ୍ୟା ଚାରି ଜଣ ଯାଇଥିଲୁ।
ଓ ହ ତମେ ତ ଚାରିଜଣ ସାଙ୍ଗ ଆଉ।
ହଁ। ସେ ତାଙ୍କ ଦି ଜଣ ପଳେଇବେ ତ କିଏ ଜଣେ ବୁଲିଆକୁ ପଳେଇବ ଢେଙ୍କାନାଳ ତା ମାଉସୀ ଘର କାଲି ଗଲା ଆଉ ଜଣେ ଭୁବନେଶ୍ଵର ପଳେଇବ କୋର୍ସ ପାଇଁ ସେଇଥିପାଇଁ ଏକାଥର ପଳେଇଲୁ ଆଉ
କି କୋର୍ସ କଲେ କି?
ସିଏ ଗମେଣ୍ଟ ପାଇଁ ପଢାପଢି କରିବ।
ଓ କୋ କୋଚିଙ୍ଗ ଫୋଚିଂ ନେବେ ନା?
ହଁ ହଁ କୋଚିଂ ନବ।
ଅ ସିଏ କିଏ?
ଶ୍ରାବଣୀ।
ଓ ହ ଆଉ ମଧୁ କଣ କରିବ କଉଛି?
ମଧୁ ସିଏ ପ୍ରିପେୟାର କରିବ ଆଉ ଏଇ ଜବ୍ ମବ୍ ପାଇଁ ଆଉ।
ସମେତେ ତ ସେଇଆ ଗୋଟେ ଚାକିରି ପାଇଁ ପ୍ରିପେୟାର ହଉଛନ୍ତି ଆଉ। ଆଉ ପଢିବୁ ବି କେତେ ପଢିବୁ ଯେ ଚାକିରି ଗୋଟେ ଦରକାର।
ହୁଁ।
ଚାକିରି ହେଇଗଲେ ବରଂ ପଢାପଢି କଲେ ଗୋଟେ ପ୍ରକାରେ।
ସେୟା ଆଉ କଣ ଡିଗ୍ରୀ ଗୋଟେ ଖାଲି ଧରିକି ବସିବୁ ଫୁଣି ତାରି ଉପରେ ସେଇ ଚାକିରି ପଛ ଲାଗିବୁ ପୁଣି।
ହଁ ବା। ଦେବାଶିଶରେ ପାଇ ଯାଇଛନ୍ତି ସତ ଯାଇଛନ୍ତି ଚେନ୍ନାଇ ହେଲା କୁହ ନା ସେଇଠି ଯୋଉ ଖାଇବା ଜାଣିଥିବ ତ ଭାତ ସାମ୍ବର ହେଲା।
ଖାଇବାରେ ହଇରାଣ ହଉଥିବେ ଆଉ।
ଖଟା ଭାରି ହଇରାଣ ହଉଛି ଡହଳ ବିକଳ ହଉଛନ୍ତି ଛୁଆଗୁରା।
ଖାଲି
ଏବେ ବି ସେ ରୋଷେଇ କରିନାହାନ୍ତି ହଁ ବା ରୋଷେଇ ବୋଷେଇ କନା କଣ ମେସିନ ଫେସିନରେ ଯେମତି ନୁହଁ ନା କୋଉଟା ଆଣି ଏ ସେଠି ବୋଧେ ବନଉଛନ୍ତି କି କଣ ଏମତି ଖାଉଛନ୍ତି ହେଲା।
ହୁଁ।
ବାରି ଛୁଆଟା ଭାରି ହଇରାଣ ହଉଛି ତ ଗଲେଣି ତଥାପି ମାସେ ଖଣ୍ଡେ ହେଇଯିବଣି। ମାସେ ହେଇଯିବ ମାସ ହେଇଯିବ ଏଇ ଏଇ କାଲି କି ପହର ଦିନ ଆଡକୁ କାଳେ ହେଇଯିବ।
ବଢିଆ ସାଲେରି ‌ମିଳିବ।
ହୁଁ ସାଲେରି ମିଳିବ ତ କଥା। ଇଏ ଘରିକା ବି ଯାଇଛନ୍ତି କିଏ କହିଲ। ସେଇ ଝିଅଟା ନା ମୋର ମନ ନାହିଁ ବିପାସା।
ହଁ ହଁ ବିପାଶା ଆଉ ଜଣେ କଣ ତ ନା ଗୋଟା।
ଆମର ଯୋଉ ସ୍ଵା ଆର ଆସିଥିଲା ଶ୍ରଦ୍ଧାର।
ହଁ ଶ୍ରଦ୍ଧା।
ଆଉ ଦୁଇ ତିନି ଜଣ କିଏ ଆସିଥିଲା ବୋଧେ ଓମ୍ ପ୍ରକାଶ ର ବି ହେଇଛି। ତାର ଆସିନି ବୋଧେ।
କାଶ ହଁ ହଁ।
ସେ ଏଇ ଯୋଉ ସ୍ମାର୍ଟ ହାଇରିଙ୍ଗ ନା ଏମିତି କୋଉଥେରେ ଗୋଟ ପକାଏ।
ହଁ ହଁ।
ହଁ ତାର ହେଇଯାଇଛି ସିଏ। ମୁଁ ବି ପକେଇ ନଥିଲି ମୋର କଁ ହେଇଛି କହିଲୁ ଆଉ ନେଟୱାର୍କ ପ୍ରୋବ୍ଲେମ ରହିଲା। ତାପରେ ମୁଁ ଭାବିଲି ପକେଇଦବି ତାପରେ ମୁଁ କହିଲି ମୋରବି ଏକ ରେ ପ୍ରିପେୟାରେସନ‌ କିଛି। ନାଇଁ କିଛି ଏଇ ହଁ ଏଇଥର ଏଇ ଯୋଉ ଟି ସି ଏସ୍ ତମେ ପକେଇଛ।
ଆଉ ମୁଁ ପକେଇ ଦେଇଛି ତମେ ପକେଇ ଦଉନ।
କ କଁ ହେଇଛି କହିଲ ମୁଁ ପକେଇଛିି ହେଲା କହିବି ନା ତମ ଫଟୋ ପଠେଇବି ଦେଖିଦବ। କଁ ହେଇଛି କହିଲ ସବୁ ଫାଷ୍ଟ କଁ ଏମ୍ ଭାଇ ପକେଇ ଦଉଥିଲା ହେଲା। କଁ ଏମିତି ଦେଲା ସବୁ ନାଁ ଫା କିଛି ଦେଇଛି ତାପରେ ସେଣ୍ଟର ଫେଣ୍ଟର ବାଛିବାକୁ କହିଲା ହେଲା। ସେଣ୍ଟରରୁ ବାଛୁଥିଲା ତାରେ ତା ତାପରେ କଁ ହେଲା ମାଇଲା ତାପରେ ଆଉ ଲେଖିଲା ପ୍ଲିଜ ୱେଟ୍‌ହେଲା। ଯୋଉ ସ୍କ୍ରିଲିଙ୍ଗ ଟା ଏମିତି ଗୋଟେ କିଛି ଦେଖିଲା ହେଲା ଯୋଉ ସ୍କ୍ରିଲିଙ୍ଗ ମୁଁ କହିଲି ରେ ସେଗୁଡା ତ ମୁଁ ଦେଇନି ସ୍କ୍ରିଲିନିଂ କେମିତି କରିବେ ହେଲା। ତ ସେଥିପାଇଁ। ତ ସିଏ ଆଉ ହେଲାଣି କି ନେଷ୍ଟ ଫେଷ୍ଟ କିଛି ବଟମ ଦେଖେଇନି ଆଉ ଆଉ ଆମେ କ୍ଲିକ୍ କୋଉଠି କରିବୁ। ହେଲା ଯଦି ଆଉଥରେ ଦେଖିଦବା କେମ ହଁ କଣ ହେଇଛି କେଯାଣି। ହୁଁ କାଳେ ଦେଖେଇଦବ। ତାପରେ ଆଉ ସେଥିପାଇଁ ପକେଇନି ଆଉ। ସେତିକି ତ ପକେଇ ସେତିକି ତ କରିଥିଲେ ମୁଁ କିଇଲି ଏତିକି କେମତି କଁ ରେଜଲ୍ଟ ଫେଜଲ୍ଟ ନେଲେ ସେ ସ୍କ୍ରିନିଂ ଫିନିଙ୍ଗ କଣ ହୁଏ।
ଦେଖିବ ଆପ୍ଲାଏ ଫର୍ ଡ୍ରାଇଭ୍ ଲେଖୁଥିବ ସେଇଠି କରିବ।
ହଁ ସେଇଠି ବା ସିଏ ପକେଇ ଦେଇଥିଲା ଭାଇ ସିଏ ସବୁତାର ପ କାଏ ନା ସେ ନିଜେ ପକେଇ ଦେଇ ଫର୍ମ ଫମ ସେ ଏୟା ଲେଖୁ।
ହଁ ଦେଖିବ ଟ୍ରାଏ କରୁଥିବ ବେଳେ ବେଳେ ଏମିତି ଛୁଆଙ୍କର ପ୍ରୋବ୍ଲେମ ହୁଏ କି ସୋ କରେନ ଗୋଟେ ଗୋଟେ ଜିନିଷ।
ହଁ ହଁ କି ଏଇ ଯୋଉ ସର୍ଭର ଡାଉନ ହେଇଗଲେ କି ହଁ। ନେଟୱାର୍କ ସ୍ଲୋ ହେଲେ କି କଣ ଏମିତି।
ଆମର ବି ସେୟଆ ହଉଥିଲା ତମେ କରିବ ହବ ସେଥିରେ ସେଇଆ ପ୍ରୋବ୍ଲେମ ହୁଏ ପା ଆରଥର ବି ହେଇଥିଲା।
ହଁ ହଁ ଆଚ୍ଛା। ମୁଁ କହିଲି ମୁଁ ଏଇ ଥରକ ପକେଇଦେବି। ଆ ସେଣ୍ଟର ତ ଦେଇଥିବେ ଭୁବନେଶ୍ୱର ଘରିକା।
ହଁ।
ଦେଖାଯାଉ କଁ ହଉଛି। ହେଲା। ମୁଁ ତାପରେ ବି ଯୋଉ ଆର ଯୋଉ ଟି ସି ଏସ୍ ଟା ତାପରେ ମୁଁ କହିଲି ଏକରେ ବି ମୁଁ କିଛି ପ୍ରି ତା ରିଟନ ବି ସେମିତି ନଥିଲା ତ ମୁଁ କହିଲି କାଇଁ ବେକାର ବି ତାପରେ ବି ମୋର ହଉନଥିଲା ତାପରେ ଲାଷ୍ଟ ବେଳକୁ ପକେଇି ମୁଁ କହିଲି ବହୁତ ଦୂର ଦୂର ଆସିବ। ଭାଇ ଏତେ କଷ୍ଟ କରିକି ଯାଉଥିବି ଦେଖିଲା ବେଳକୁ ହୋ ହବ ବୋଲି ତ ମତେ କାହିଁ ବାସୁନି ହେଲା। ସେଥିଲାଗି ମୁଁ କହିଲେ ହେ ପକେଇବିନି ଛାଡ। ହାଁ।
ସେଇଆ।
ଡେଲଏଟା ପକେଇଥିଲି ହେଲାଣି ଆଉ। ଡେଲଏଟା ଅନଲାଇନ ଥିଲା ଅନଲାଇନର ତାର ଏକ୍ଜାମ ହେଉଥିଲା। ଏ କୋଶ୍ଚିିନ କଣ କହିଲ ଦେଇଛି। ହଆଁ? ବହୁତ ହାର୍ଡ। ହାର୍ଡ ତ ଥିଲା ଥିଲା ଦେଖିଛୁ ନା କେଡେ ବଡ ବଡ କୋଶ୍ଚିନ୍ ଥିଲା?
ହଁ ସେ ସବୁ ଟପିକରୁ କୋଶ୍ଚିନ୍।
ଦେଖିଛ ନା ହଁ। ସବୁଠୁ ଥିଲା କିନ୍ତୁ ଯୋଉ ସେକ୍ସନାଲ ବି ଟାଇମୀଙ୍ଗ ଦେଇଥିଲା। ମାନେ ଦେଖିଛ ଇଂଲିଶ ଫିଙ୍ଗଲିଶ କେଡେ କେଡେ କୋସଚୀନ ଦେଇଥିଲା ଖାଲି? ପଢିବୁ ତାକୁ ମୁଁ କହିଲି ପଢି ପଢା ତ ସରିିବ ଗୋଟେ କ ପଢ଼ୁ ପଢ଼ୁ ଦି ତିନି ମିନିଟ ଲାଗିଯିବ ହଁ। ଯୋଉ ଏତିକି ଟାଇମ ଭିତରେ ଏତେ କୋଶ୍ଚିନ୍ କହିଲେ ଗୋଟେ କୋଶ୍ଚି ଦି ତିନି ମିନିଟ ଦରକାର ଇଏ ଦେଇଛି କରିବାକୁ ଗୋଟେ। ଗୋଟେ କୋଶ୍ଚିନ୍ ଗୋଟେ ମିନିଟରେ ସରିବ ମୋର ପାରାଗ୍ରାଫ ଲେଖିଲା ଭେଳିଆ ଦେଇଛି ହଁ ସ ସଫିସେଣ୍ଟ ଟାଇମ ବି ନାହିଁ ଏବେ ତ ପୁଣି ଏଇ ସରକାରୀ ଚାକିରି ପାଇଁ କରିଦେଇଛି ଛାଡ ଅଲଗା ପ୍ରକାର ମାନେ ଯେ ସେତିକି ଛୁଆଙ୍କର ଯାହା ଆଶା ଥିଲା। ମୁଁ ଗୋଟେ ରିଲସ୍ ଟେ ଦେଖୁଥିଲି ହେଲା। ସେ କହିଲା କି ମୋର ଯାହା ଆସା ଥିଲା ଦେଖିଛ ନାଁ ଦେଖିଚ ହଁ ଵା ଖାଉଥିଲା ଖାଉଥିବା ବେଳେ କରିଥିଲା ନା ଆଉ। ହଁ ଖାଇ ଖାଇକି କରିଥିଲା।
ଆଗେ ଖାଇ ସାର୍ ତାପରେ କହିବୁ।
ହଁ ତମେ କର ଆଉଥରେ।
ହଁ।
ଓ ହୋ।